ଅଁ,
ହଁ ଶୁଣା ହଉଚି?
ହଁ, ଶୁଣା ଯାଉଚି।
ଅଁ, ହଁ ଏବେ କଣ ଚାଲିଚି
ହଁ, ଚାଲିକି ଆସିଲି ଏବେ ଗ୍ରୀନ୍ ଜୁସ୍ ବନେଇବି ତ। ପାଇଁ ଯାଇଛନ୍ତି ଭୁଷଙ୍ଗ ପତ୍ର ଆଣିବେ ବୋଲି, ପୁଦିନା ବେଲ ପତ୍ର, କଲରା ପତ୍ର ତାକୁ ସବୁ ମିଶେଇକି ଗୀନ୍ ଜୁସ୍ ବନେଇକି
ସେଟା ସ-ସବୁଦିନେ ଦିଅ ଭଲ
ହଁ, ସେଟା ମନ ତ ଜଣେ ସେ ପିଅନ୍ତି ତାଙ୍କ ଘରେ ସବୁଦିନ ତ।
ଆଚ୍ଛା।
ଆଉ କହିଲେ, ମେଡିସିନ୍ ଯାହା ଖାଉଥିଲେ ବି ଯୋଉଥି ପାଇଁ ଏଇ ଗ୍ରୀନ୍ ଜୁସ୍ ପିଇଲାଠୁ ଆଉ ସେ ମେଡ଼ିସିନ୍ ଟୋଟାଲି ଖାଉନାହାନ୍ତି।
ହଁ ମୋ ସ୍ୱାମୀ ବି ସେ ସବୁବେଳେ ଏଇ ଗ୍ରୀନ୍ ଜୁସ୍ ସେ ପୁଦିନା, କଲରା ପତ୍ର, ବେଲ ପତ୍ର ଆଉ ହଳଦୀ ହେଥିରେ ଗୋଟା ହଳଦୀ ଯୋଉ ଆସୁଛି କଞ୍ଚା ହଳଦୀ, ଅଦା ଟିକେ ସେ ଥର ଥରେ ରସୁଣ ପକେଇଦେମି, ମୁଁ ବି ତାଙ୍କ ଠାରୁ ପିଇଦିଏ। କିନ୍ତୁ ଯୋଉ ଦିନ ରସୁଣ ପକେଇବ ଵୁପା ମା। ବିଲକୁଲ ମୁଁ ପିଇପାରେ, ରସୁଣ ନା ଉଁ, ପୁରା ଅବାଗିଆ ଲାଗେ ନା। ଗନ୍ଧ ଟା ପୁରା ସକାଳୁ ସକାଳୁ କିନ୍ତୁ ଦେହ ପାଇଁ ଭଲ। ଦେହ ପାଇଁ ଭଲ ସକାଳୁ ସକାଳୁ, ହେଇଥିରେ ସେ ଅଁଳା ଗୁଟେ। ଉଁ, ସେ ଗୁଟେ ମୁଁ ତ ପକେଇଲେ ଗୁଟେ କି ଦିଟା, କିନ୍ତୁ ସେ ଚାରି ପାନ୍ସଟା କଣ ପାଇଁ ନା ଅଁଳା ରସ ଟା ଝାଡା କ୍କ୍ଳିୟର୍ କରିବ ନା, ସକାଳୁ ସକାଳୁ ଝାଡା ଠିକ୍ ସେ ହଉ ନଥିଲେ ଅଁଳା ରସ ପିଇଦବ ଝାଡା ପୁରା ଫିଟିଯିବ। ମାନେ କ୍ଲିୟର୍ ହେଇଯିବ ପୁରା। କୋଷ୍ଠକାଠିିନ୍ୟ କମିଯିବ। ତୋ ପେଟ କାଟିବା, ଗ୍ୟାସ୍ କାଟିବା ଏମିତି ସବୁ ବନ୍ଦ ହେଇଯା।
ଅଁ, ଏଇ ସବୁ ଆମେ ସବୁ ଘରୋଇ ଉପଚାର ଅଛି, ସବୁ ଚିକିତ୍ସା ଘରେ ଅଛି। ଆମେ ସବୁ ମେଡିସି ଘରେ ଯେତିକି ମେଡିସିନ୍ ଅଛି ସେ ସବୁ ସେଉଠୁ ଗଲା ଆଉ କିଛି ରୋଗ ବାଗ କିଛି ପାଖ ମାଡ଼ିବନି।
ହଁ ପରା। ଆମର ଗୋଟେ ବାରିପଟେ କଲରା ଗଛଟି ଅଛି, ମୁଁ ବେଳେ ବେଳେ କଲରା ପତ୍ର ଆଣି ପିଠା କରିନ୍ତିନି? ଚାଉଳ, ବାଟି ଦେଇକି, ସେ ପିଠା ମୋତେ ଭଲ ଲାଗେ। ଫାଳେ ପଛକୁ ଖାଇବି ମତେ ଆଉ ଭଲ ଲାଗେ।
ଗରମ ଗରମ ଖାଇଲେ ଆଉ ଟିକେ ଭଲ ଟେଷ୍ଟ ଲାଗେ ଟିକେ ଥଣ୍ଡା ହେଇଗଲେ ଅଧିକ ପିତା ଲାଗେ।
ଅଡିଓ ରେ କୌଣସି ଶବ୍ଦ ଶୁଭୁନି, ମୁଁ କୌଣସି ଜିନିଷ ଭଜାଭଜି ଥଣ୍ଡା ଖାଇପାରେନି ଖାଇପାରେନି ସେଇଥିପାଇଁ କଣ ନା ମୁଁ ଯେତେବେଳକୁ ରୋଷେଇ ସାରେ ଏଗାର ଟା ରଟା ଯୋଉ ଭଜା ଖାଇବି ସେ ଗୁଟିଏ ଥର ଆଉ ଦୁତୀୟ ଥର ପାଇଁ ଖାଇବି ଥଣ୍ଡା ତ ମୋତେ ଭଲ ଲାଗେନି ଆଉ ମୁଁ ଖାଇବିପାରିବିନି। ମୁଁ ସେଟା ଭାବିଲି ଯେ ମୁଁ କହିଲି ମୁଁ ଯେତେବେଳେ ବୁଢ଼ୀ ହେବି ମତେ କିଏ ଗରମ ଗରମ ଖାଇବା କରିକି ଦବ।
ହାଁ।
ଖାଇଥିଲି କିଛି। ଥଣ୍ଡା ପରିବାପତ୍ର ହେତେ ଖାଏନି ନା ତେଣୁ ଥଣ୍ଡା ଯେ ଆଉ ଟିକେ ଥଣ୍ଡା ହେଲେ ତା ଟେଷ୍ଟ ମରିଯାଏ। ଆଉ ସ୍ୱାଦ ଯଦି ନଥିବ ହୁଁ ଥଣ୍ଡାର ତାର ଗୋଟେ ଅଲଗା ସ୍ୱାଦ। ମୁଁ ହେଲେବି ଖାଇଦିଏ ଗରମ ଗରମ ଖାଏ ଥଣ୍ଡା ହେଲାଣି ଆଉ କିଛି ଖାଏନି କାଲି ଭାଜିଥି ସୋଲା ର ମୋର ପ୍ରିୟ। କିନ୍ତୁ ସେ ଗରମ ଗରମ ଭାତ ଖାଇଲି ଆଉ ଥଣ୍ଡା ହେଲା ପରେ ଆଉ ପକେଇଲି ଆଜି ଥିଲା ବେଳୁ ବଳିଥିଲା ଆ ତାକୁ ମୁଁ ପକେଇଲି ଯାଇକି ଏ କୁକୁର ଏତେ ବୁଲୁଥିଲେ ତାଙ୍କୁ ଦେଇଦେଲି ସେ ଭାତ ଯେଗାଟ ବଳି ଥିଲା ଯେତେବେଳେ ସେମାନେ ଖାଇଦେଲେ ଆଉ। ହଁ ଚୋପା ଗୁରା ପରିବା ଚୋପା ଥିଲା ସେ ଗାଈ ଗୁରେ ଥିଲେ ଯେ ଗାଈ ତାକୁ ଦେଇଦେଲି। ସେପଟେ ମାନଙ୍କୁ ସନ୍ତୁଳିଟା ଦେଇଥିଲି ଖାଇବା ପାଇଁ ଭାତ ଯାହା ଯାହା ବଳିଥିଲା ଆଉ।
ସଲରାଟା ମସଲା ଦେଇକି ଭାଜିଲେ ଭଲ ଲାଗେ।
କେମିତି ମସଲା ଦେଇ ମୁଁ ତ ସାଧା ଭାଜେ।
ସାଧା ସୋରିଷ ମସଲା ଦେଇକି ପୂରା ତେଲ କଡ କଡିଆ ପଲମରେ ଭାଜ ଭାଜିଲେ ଭଲ ଲାଗେ। ଆଗ ଟିକେ ବାମ୍ଫେଇ ଦବ ସୋରିଷ ମସଲା ଦେଇକି ହଳଦୀଗୁଣ୍ଡ ଲଙ୍କାଗୁଣ୍ଡ ବେଷର ମସଲା ଟିକେ ଦେଇକି ବମ୍ଫେ ଇ ଦେବ ଆଉ ଟିକେ ମନ୍ଥି ଗଲେ ତାକୁ କାଢିକି ହୁଁ ପଲମ ଚଡକାରେ ଯୋଉ କହନ୍ତି ସେଥିରେ ପିଆଜକୁ ଭାଜିକି ଯେମି ଭାଯା ଭାଜୁଚ
ମନ୍ଥି ଦବ ମାନେ କଣ ଗୁଳେଇବ।
ମନ୍ଥି ଦବ ନାଇଁ ତାକୁ ଆଗ ବାମ୍ଫଇଦେବ। ମାନେ ସିଝେଇଦବ ଟିକେ ହଁ। ହଁ ମସଲା ଟିକେ ଦେଲେଇକି ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଲୁଣ ସବୁ ପକେଇଦବ ସେଇଟାକୁ ଟିକେ ବମ୍ଫେଇ ଦବ ମାନେ ସିଜେ ଝେଇଦବ ଟିକେ ହାଲକା ସିଝି ଗଲେ ଗୋଟେ ଫୁଟଣ ହେଲେ ସଲଲା ତ ଜଲଦି ସିଝିଯାଏ ସିଝିଗଲେ ଅଳ୍ପ ପାଣି ଦେଇଥିବ ସେତିକି ପାଣି ଭିତରେ ସିଝି ଗଲେ ତାକୁ କାଢି ଦେଇକି ପୁଣି ଚଡ଼କା ବସେଇ ସେଥିରେ ଯେମିତି ପିଆଜ ଭଜା ଭାଜୁଛନ୍ତି ପିଆଜ ଭାଜିିକି ଶୁଖିଲା ଲଙ୍କା ଫୁଟେଇ ତାକୁ ୟାକୁ ଭାଜିଦବ ସବୁ ଚା ପି ଚାବି କଡକଡିଆ ହେଲା ପର୍ଯ୍ୟନ୍ତ ଭାଜିବ ବହୁତ ବଢିଆ ଟେଷ୍ଟ ଲାଗେ ସେଇ ଭଜାଟା।
ଆଜି ବଳିଛି କାଲି ଆଣିଥିଲେ ଦି ତିନି ଦିନ ପୂର୍ବରୁ ଆଣିଥିଲା ସବୁ ବଳିଛି ଭାବୁଚି ଏଇଟା ଭଲ ଭଲ ଅଛି ଆଜି ସେମିତି ବନେଇବି କଣ ଅ ଛି କଦଳୀ ବି ଗୂରେ ବଳି ଯାଇଛି। ଏଇ ମସଲା ପାଇଁ ହିଁ କରିପାରୁନି ମସଲା ବାଟିଲା ଟିକେ ଟିକେ ସମୟ ଲାଗୁଛି। ତେଣୁ କରିପାରୁିନି ଏଇଟା ଭାବୁଛି ଦିଟା ଯାକ ସିଝେଇଦେବି ଶିଯେଇକି ମସଲା ବାଟିକି ସେଇଟା ସେଇ ଜିନିଷ ଟା କରିବି ଆଉ ସଲରା ମସଲା ଆଉ କଲରା ମସଲା ଟିକେ କରିଦେବା।
ହଁ ସେମିତି ଭାଜିଲେ ହିଁ ଟିକେ ବେଶୀ ଟେଷ୍ଟ ଲାଗେ। କଲରା ହଉ କି ସଲରା ହଉ। ଆଉ ମୁଁ ଟମାଟୋ ଦେଇ କଲେ ଏଟାକୁ ସେପାଇ ଟମାଟୋ ପକେଇକି ଭାଜେ ପିଆଜ ଭାଜେ ଏମିତି ଟମାଟୋ ଦେଇକି ସେଥିରେ ଭାଜେ ଟିକେ ପିଆ ଟମାଟୋ ଟା ପକେଇଦେଲେ ଟିକେ ପିତା ଅଂଶ ଟା ଟିକେ କମ ଲାଗେ। ସେମିତି ଭଜା ଅପେକ୍ଷା ଏଇ କଲରାରେ। ହଁ। ପିଆଜ ଟମାଟୋ ଦେଇ ଭାଜିଦିଏ ତାପରେ ଆକୁ ପିଆ ଟମାଟୋ ଟିକେ ଅଧିକ ଦେଇଦିଏ ସେ ଜକ ଜକ ଭଳିଆ ହେଇଯାଏ ତାକୁ ଏଇ କଲରାକୁ ପକେଇ ଭାଜି ଦିଏ ସେ ଟି ଟିକେ ପିତା କମ୍ ଲାଗେ।
ସେଥିରେ ତ କଲରା ର ଯୋଉ ଯୁକୁ ଜୁକିଆ ହେଇଥିବ ଖଡ ଖଡିଆ ହବନି।
ନାଇଁ ଜୁକୁଜୁକିଆ ହିଁ ରହିବ ଉଁ ଟିକେ ଅଧିକ ସମୟ ବସିଲେ କଡ କଡିଆ ହବ କିନ୍ତୁ ପିତା ଟା ଏତେ ଲାଗିବନି ଟମାଟୋ ଯେତକ ପଡିଥାଏ।
ଓ ହଉ ଦେଖି ମୁଁ ଯେବେ କରିବି ଆଗକୁ ସେମିତି କରେ ଥରେ ଆଉ।
ହଁ ସେମିତି କଲେ ବି ଭଲ ଲାଗେ। ଓ ଝିଅକୁ ସ୍କୁଲ ଛାଡ଼ିକି ଆସିଲଣି?
ହଁ ସ୍କୁଲ ଆଜି ମୁଁ ଯିବା କଥା ଛାଡି ଯେ ସେ ଗାଁକୁ ଯିବେ ଆଜି କଣ ଜାଗା ମା ଓ ସେଠିକି ଅଛି ଗାଁ ରେ ଟିକେ କାମ ଆର ଆଈ ଆସିଥିବ ସମସ ଯାଇଛନ୍ତି କେତେ ଦିନଠୁ ଯିବେ ଯିବେ ହେଇ ଯାଇପାରୁନାହାନ୍ତି। ଛୁଟି ମିଳୁନି ନହେଲେ ଅନ୍ୟ ଲୋକର ସଜା ଚାଳିନି କି। ଅନ୍ୟ ଲୋକର ବି କାମ ଥାଏ ତେଣୁ ସେ ଯିବା ପାଇଁ ଯୋଉ ମୁଁ କହିଲି ଯାଅ ସେଠୁ ତ ଛାଡି ଦେଇକି ଯିବ। ଟିକେ ଜଲଦି ପଳେଇଲା ଆଉ ସେ ଦିନ ସାତ ଟିକେ ଆମେ ଏଇଠୁ ବାହାରୁ ଆଜିି ଟିକେ ଜଲଦି ପଳେଇଲେ। ଝିଅକୁ କହିଥିଲେ ତୁ ଏଇ ଗେଟ୍ ପାଖ ଅଛି ସିକ୍ୟୁରିଟି ଗାର୍ଡ ତାଙ୍କର ଯଗୁଛନ୍ତି ମୁଁ କହିଲି ସେଇଠି ବସିଥିବୁ ତୋ ସାଙ୍ଗସାଥି ଜଣେ ଦି ଜଣେ ଆସିଲେ ତାଙ୍କ ସହିତ ଯାଇ ଯିବୁ ରୁମ କ୍ଲାସ ରୁମକୁୁ ଯିବୁ ଆଉ।
ହଁ ସେଇ କଣ ଜାଗା ତମର ଗାଁରେ ମାପ କରିବେ।
ହଁ ଗାଁ ରେ ଯୋଉ ସଜା ଜାଗାର ଅଛି ସେ ସମସ୍ତେ ଆମ ଅଜାସୁର ର ବହୁତ ଜାଗା ଥିଲା ସେ ଗୋଟେ ବିକି ଦେଇଛନ୍ତି। ହୁଁ ଏକର ଏକର ଜାଗା ଥିଲା ଏକର ଏକର ଜାଗା ବି ବିକି ଦେଇଛନ୍ତି ଯୋଉ ବିକି ଦେଇଛନ୍ତି ଜଣଙ୍କ ପାଖେ ଏକରଟା ଜାଗା ବିକିଛନ୍ତି। ସେଇଥିରୁ ଆଉ ତିନି ଗୁଣ୍ଠୁ। ଉ ତାକ ନାଁକୁ ହେଇନି ଅଜା ନାରେ ଅଛି। ନା ଏମାନେ କହୁଛନ୍ତି ଆଣିବା ପାଇଁ ଯୋଉ ଅଲଗା ଭାଇ ହଳେ ମାନେ କିନ୍ତୁ ଇଏ ଟିକେ ମଙ୍ଗୁନାହାନ୍ତି କହୁ ତା ଆମେ ଜାଣିନାହାନ୍ତି ସେ କହୁଛ ତ ଆମେ କିଣିଛୁ। ତାପରେ ଇଏ କହିଲେ କି ଆମ ଛୁଆରୁ କେବେ ଶୁଣିନୁ ସେ ଜାଗା ଟା ଆମର କି ନାହିଁ ବୋଲି। କାରଣ ସବୁବେଳେ ସେ ବେରିକି ଥାନ୍ତେ ନା ମୋ ମା ବାପା ନା ମୁଁ ଯେତିକି ଜାଣିଛି କେହି ଜାଣିନାହାନ୍ତି ସେ ଜାଗାରା ଆମର ସେଇ ଯୋଉ ଭାଇମାନେ ବି ସେ ଜାଣିନଥିଲେ। ସେତବେଳକୁ ଆର ଆଈ ନି ମାପ ଚୁପ କଲେ ଜାଣିଲେ ଅଜା ନା ରେ ବହାରିଚି। ସେ ଏଇନା ଦମ ଲଗଉଛନ୍ତି ଆଣିବା ପାଇଁ ତାପରେ ଅଲଗା ପଟେ ବି ଦେଖିଲେ ଯଦି ତମେ ଏକରଟା ଜାଗା କିଣିଲ। ପୁର କେତେ ଗୁଣ୍ଠୁ ସବୁ ହେଇଗଲା ସେଥିରୁ ତିନି ଗୁଣ୍ଠୁ ଛାଡିକି ତମେ ଆଉ ଦି ଗୁରା ରିଷ୍ଟ୍ରି କରି ଦେଲ।
ଓହୋ।
ଏମିତି ହେଇକି ମାନେ ଧୂତ ପାଞ୍ଚ ରେ ରହୁଛନ୍ତି ଏବେ ନ ନେବେ କଣ ତାଙ୍କର ସେ କରିବେ କେୟାଣି। ମୋର ବି ଇଚ୍ଛା ନାଇ ମୁଁ କହିଲି ଗଲେ ଯାଅ ପଛ ଏମିତି ଜଣେ ଜାଗା କିଣିଛି ତାଠୁ ଆଣିବା ପୁଣି ମତେ ଭଲ ଲାଗେ ତ ବିକିଚନ୍ତୀ ସେ ଯଦି ତାକର ଜାଗା ହେଇଥାଏ ତ କେ କେତେ ଦିନଠୁ ସେ ଜାଣେ ତାଙ୍କ ମା ବି କେବେ କହିନଥାନ୍ତି ଏବେ ଆମ ଜାଗା ଅଛି କି କଣ। ତାଙ୍କ ମା ତାକୁ କୁହ ମାମା ଯେ ମାମା ଯେ ଆଉ ସମସ୍ତ ତ ଚାଲିଗଲାଣି ସ୍ଵର୍ଗକୁ ତାକୁ ମାମା ଜଣେ ବଞ୍ଚିଚନ୍ତି। ଆଉ ତାଙ୍କ ଖୁଡ଼ି ଏର ଆଙ୍କ ମା ଆକ ମା ତ ନାହାନ୍ତି ଏବେ। ମୁଁ ଥିବା ଟାଇମ୍ ରେ ବି ସେ କେବେ କହି ନାହାନ୍ତି କି ଆମର ସେଇ ଜାଗାଟା ଆମହର ବୋଲି। ଉୁଁ ହେଟା କରିଲା ଆଉ ଆଉ ଗୋଟେ ଆମ୍ବ ତୋଟା ଅଛି ଯେ ସେଠି ଭଲ୍ ସବୁ କରିଦେଲା ଭଲନା। ଆ ଆଜିକାଲି ତାପରେ ଆମ ଭାଇଆ ମାନେ ସବୁ ମାଡିକି ନବା ପାଇଁ ଏକ ନମ୍ବର। ଆମ ଘର ପଟେ ଯୋଉ ପଡିଆଟା ଅଛି ଆମର ପାଚେରୀ ଦିଆ ହେଇନି ସେଠି ଲେମ୍ବୁ ଗଛ ଟେ ଅଛି। ମାନେ ସୀମାରେ ଲେମ୍ବୁ ଗଛଟେ ଅଛି। ସେ ଲେମ୍ବୁ ସବୁବେଳେ। ମାନେ କହୁଚ଼ନ୍ତି ଲେମ୍ବୁ ଗଛଟା ଆମର। ଦେଖିଲା ଟିକି ଲେମ୍ବୁ ଗଛ ଆମର। ଆମ ଜାଗାରେ ଅଛି। ପୁଣି ଖାଉଚ଼ନ୍ତି ତ ସିଏ ସବୁବେଳେ ସେ ହିଁ ଖାଇଲେ। ମୁଁ ତ ସହରରେ ରହିଲି ଗାଁରେ ରହିଲିିନି ଆମେ ଲେମ୍ବୁ କେବେ ଗୋଟେ ଦିଟା ହେଥୁରୁ ଖାଇଲୁ। ସିଏ ସାରା ଜୀବନ ଖାଉଚ଼ନ୍ତି। ମାନେ ମୁଁ ଆସିଲିଣି ବାର, ତେର ବର୍ଷ ହେଲା ତେର ଯୋଉ ବାର ତେର ବର୍ଷ ହେଲା ଲେମ୍ବୁ ସେ ଖାଉଚ଼ନ୍ତି ଆମେ କେବେ ଖାଉନୁ। ତଥାପି ଗଛ ଆମର ଆମକୁ ଦିଅ। ଆରେ ତମେ ଖାଉଚ ତ ଗଛଟା ଖାଲି ଆମ ପଟ
ହୁଁ ଗଛ ଟା କାଟିକିି ଦେଇଦେବେ
ଆମର କିନ୍ତୁ ଆମୁକୁ ଗୋଟେ ଗଛ ଅଛି ଭୃଷଙ୍ଗ ପତ୍ର ଗୋଟେ ବଡ ପୁରା ବଡ଼ ଗଛଟେ ଅଛି। କିନ୍ତୁ ଆ ଟିକେ କିଏ ଲାଗିବ କାହା ସହିତ ମୁଁ କହିଲି ଯାହା ସେରା କହୁଚ଼ନ୍ତି ଆରା ନେଇ ମାପଚୁପ କରି ଭାଗ କରିଦେଲେ ଗଲା ନିଜ ନାଁ କୁ କରିଦେଲେ ଗଲା ତା ପରେ ଆଉ କିଏ ଲାଗୁଚ଼ି। । ଆଗ ସମୟ ଥିଲା ସେ ଆଗ ଯୁଗ କିଏ ମାଡ ଗୋଳ ହଉଥିଲା। ଆଜିିକାଲି କିଏ ମାଡ ହବାକୁ ପସନ୍ଦ କରୁଚ଼ି?
ନାଁ। ସେୟା।
କଣ ସେ ଜାଗା ରୁ ଚାଖେଣ୍ଡେ ଗଲେ ନେଇଗଲେ ମୁଁ ତ ତାକୁ ସ୍ୱର୍ଗ ନେଇଯିବିନି।
ଏ ଏ ଜାଗା ବାଡି କଣ ଫସଲ ସବୁ ଲଗେଇଛନ୍ତି ସେ ଗାଁ ରେ ବୋଧେ ସବୁ।
ନା ଖାଲି ଶାଗୁଆନ୍ ଗଛ ଲଗେଇ ଥିଲେ ବୋଧେ କେତେ ଜଣ। ଏ ତ ଶାଗୁଆନ୍ ଗଛ କିଏ ଆଜିକାଲି ଆଉ ପଚାରୁଚି। ଯିଏ ଆଗୁଆ ମୋ ଟାଇମ୍ ରେ ଶାଗୁଆନ୍ ଗଛ କେତେ ହେବ ଯିଏ ଶାଗୁଆନ୍ ଗଛ ଲଗେଇଲା ତାକୁ କହିଲେ ବଡ ଲୋକିଆ ନା।
ହୁଁ।
ପଟା ପତ୍ର ଆଜି କାଲି ତ କେହି କାଠ ଶାଗୁଆନ୍ କାଠ ରେ କିଛି କାଠ କରୁନାହାନ୍ତି ଆଉ ଶାଗୁଆନ ଗଛ କେହି ପଚାରୁନାହାନ୍ତି। ଆଉ କେତେଦିନି
ଶାଗୁଆନୀ ଗଛର ଚାହିଦା ଅଧିକ ଥିଲା ସବୁ ଶାଗୁଆନ୍ କୋଉ ଗଛରେ ଆଣିଚୁ ଶାଗୁଆନ୍ ଗଛ।
ହୁଁ। ଶାଗୁଆନ୍ ଗୁରା ଆମ ଗାଁରେ ସେଠି ଫୁଟାଣି ମାରିବେ। ଆମର ପଡିଆରେ ପୁରା ଶାଗୁଆାନ ଗଛ ପୁରା ଲମ୍ବେ ଲମ୍ଵେ ବଢି ବଢିଆ ହେଇଚ଼ି। ଆଉ ଏଇନିକା ଶାଗୁଆନ୍ ଗଛ ଚିହ୍ନୁ ନାହାନ୍ତି ବି। ସବୁ କିଣାକୁଣି ଜିନିଷ ଦେଲେ ନା ଝିଅ କୁ କିଏ ଆଉ ଶାଗୁଆନ୍ କାଠ ଦଉଚ଼ି କି।
ହଁ, ସେଇ ସବୁ କିଣାରେ ଅଧିକ ଡିଜାଇନ୍ ମିଳିଗଲା। ଆଉ ତିଆରି କରିକି ଦବାକୁ ଆଉ କେହି ବେଶୀ ଭଲପାଉ ନାହାନ୍ତି।
ହୁଁ। ହଉ ରଖୁଚି ଆ ମୁଁ ଗାଧେଇ ଯାଉଚ଼ି।
ହଁ ହଁ।